ହଁ ଦିଦି ଆପଣ କଣ କରୁଛନ୍ତି?
ବସିଛି ଆପଣ କଣ କରୁଛନ୍ତି?
ଭାଉଜଙ୍କ କତିରେ ବସିଛି ଆଉ
ଆ, ଋତୁ ତୋମ ହସା ଟା ମୋତେ ବହୁତ ପସନ୍ଦ, ବହୁତ ଭଲ ଲାଗୁ ହଁ। ତୋମେ ବି ଦେଖିବାକୁ ସେମତି ନା ତ ସତରେ କହୁଚିରେ। ଅ, ଦେ- ଦେଖିବାକୁ ବି ସେମିତିଆ ହେଇ ଥିବ।
ନା ମୁଁ ଦେଖିବାକୁ ଏତେ ଭଲ
କିଏ କହିଲା ତୋମେ ଭଲ, କଣ ଖାଲି ଉପରୁ ଦେଖାଯିବାଟା ଦରକାର ନାହିଁ, ମନରୁ ହୃଦୟରୁ ଦେଖାଯାଉଥିବା ଦରକାର।
ଆଉ ଦିଦି ତୋମର ରଜ କେମିତି କ କିଲା
କଣ ସେଇ ରଜ ରଜ କଣ ରଜ ମୋର ରଜ ଏତେ ଭଲସେ କଟିନି।
ତୋମକୁ କୋଉ ପର୍ବ ଟା ଭଲ ଲାଗେ?
ମୋତେ ସବୁ ପର୍ବ ଭଲ ଲାଗେ, ଦୁର୍ଗା ପୂଜା ଟା ବେଶୀ କିନ୍ତୁ।
ଦୁର୍ଗା ପୂଜା, ଦୁର୍ଗା ପୂଜା ତ ଆମ ଗାଁରେ ବଢିଆ ହୁଏ।
ଭଲ ହୁଏ। କଣ କେମତି କର କହିଲ? ତୋମେ ଦୁର୍ଗା ଓଷା ରଖ କି?
ନା ନା ଓଷା ରଖେ ନା, ଆମର ଏଠି ଚଣ୍ଡି ମନ୍ଦିର ଅଛନ୍ତି ଆମ ଚଣ୍ଡି କତିରେ ଯଜ୍ଞ ହୁଏ ତିନି ଦିନ।
ହଁ ହଁ ମୁଁ ଦୁର୍ଗା ପୂଜା ରଖେ, ମୁଁ ଓଷା ରଖେ, ଜାଣିଚ ନା। ଦୁର୍ଗା ପୂଜାରେ ଏ-ହଁ ମୁଁ ସେଟା ଅଷ୍ଟମୀ ଟା କରୁଥିଲି, ଏବେ ଦୁର୍ଗା ଅଷ ସପ୍ତମୀ, ଅଷ୍ଟମୀ
ଓ ହଁ ଯାହା ହଉ ଓଷ ଷା ସବୁ କରଚ ଆଉ, ଖାଲି ଫଳ ଖାଇକି ରହିଯିବ?
ଖାଲି ଫଳ ଗୋଟେ ଟାଇମ୍ ଖାଇକି ପାଣି ପିଇକି ରୁହେ, ପାଣି ପଣା ଏଉଡା ପିଇବ ଆଉ।
ଆଚ୍ଛା ଆଚ୍ଛା ଆଉ ଯୋଉ ଖୁଦୁରୁକୁଣୀ
ସିଏ ଯେମିତି ମାନି ପାରିବ ଠାକୁରଙ୍କ କତିରେ ପୂଜା ସଇଲେ ଯାଇକି ବ୍ରତ ପିନ୍ଧା ସଇିଲେ ଆ, ପୂଜା ସରିବ ଫୁ-ସ-ଅ, ଫୁଲ ବେଲପତ୍ର ଏସବୁ ଚଢା ସରିବ, ମାଙ୍କ ପାଖରେ ଦୁବ ଫୁବ
ଆଚ୍ଛା ଆମର କଣ କହିଲ ଆମର ଚଣ୍ଡି କତିରେ ହୁଏ, ତା ସାଙ୍ଗକୁ ହଁ। ତା ସାଙ୍ଗୁ ଆମର ଏଠି ଚାରଟା ଦୁର୍ଗା ମା ବସନ୍ତି।
ହୁଁ।
ଚାରି ମେଢ ହୁଏ ଆମ ଆମର।
ହଁ।
ହୁଁ ଚାରି ମେଢ ହୁଏ ଦୋକାନ ଭଜନ ପଡେ। ଦୋକାନ ବଜାର ପଡେ। ବେସ୍
ହଁ ଭଲ ଲାଗ ସେ ଉପାସରେ ବି ତ ମୁଁ ପଳାଏ ବୁଲିବା ପାଇଁ ଜାଣିଛ ଚ।
ଭଲ ଆଉ।
ଆଉ କଣ କରିବା?
ଦୁର୍ଗା ପୂଜା ହେଲେ ଆମ ହଁ ମଣିଷ ଜୀବନ ତ ପାଣି ଫଟକା। କହି ହବନି କେତେବେଳେ କଣ ହବ ନା ଯେତେ ଦିନ ବଞ୍ଚିବ ଜୀବନ ଟାକୁ ଖୁସିରେ ଖୁସିରେ ବ ମାନେ ଜୀବନଟାକୁ ବିତାଅ।
ହଁ ତମେ ବି ଆମ ଘର ଆଡେ କେତେବେଳେ ଆସ ବୁଲି ବାଲିକି ଯି
ହଁ ତମେ ବି ଆସିବ ଦୁର୍ଗା ପୂଜା କୁ ଆମ ଏଠି ଭଲ ହୁଏ ଆସ ଆସିବ।
ହଉ ଯିବି ରହିବି ଆଉ। ଦିନେ ଦି ଦିନି ରହିକି ବୁଲା ବୁଲ କରିକି ଆସି ଆସିବି ଆଉ।
ହଁ ଆସ ଆସିବା ଆଉ। ତମ ଘରକୁ ମୁଁ ଯିବି ଆଉ। ହଉ ମୁଁ ତମ ପସନ୍ଦର କଣ ନେଇ ଆସି ଯିବା ଆଉ।
ହଉ ଠିକ ଅଛି ଆଉ ଗଜ ଉଦ୍ଧାରଣ ବେଳକୁ ଆସୁନ ଏପଟକୁ ବୁଲିବାକୁ ଆମ ଏପଟକୁ ଆମ ଘର ଆଡେ।
ଗଜ ଉଦ୍ଧାର କଣ? ଗଜ ଉଦ୍ଧାର ଡିସେମ୍ବର ମାସ ଓହୋ ଲକ୍ଷ୍ମ ଗଜ ଲକ୍ଷ୍ମୀ ପୂଜା ଯୋଉ ଓହୋ। ଆଚ୍ଛା ଆଚ୍ଛା।
ଲକ୍ଷ୍ମୀ ନାରାୟଣ ପୂଜା କୁ ଲକ୍ଷ୍ମୀ ନାରାୟଣ ପୂଜା ଯୋଉ ଉ ଉ ଆ ଗଜକୁ ଉଦ୍ଧାର କରିନଥିଲେ
ହୁଁ ହୁଁ ହୁଁ।
ହଁ ଯେତେବେଳେ କୁମ୍ଭୀର ତାଙ୍କ ଗୋଡକୁ କାମୁଡି ଦେଇ ପିଲା ଜାଣିଚନା ବହି ପଢିଚନା? ଶିବଙ୍କର ପୁରଣ ବହି।
ହଁ ପଢିଛି ତ ମାନେ ହଁ ହଁ ହଁ ହୁଁ ହୁଁ ମୋ ଜେଜେ ଜେଜେମା ତ ମୋ ଜେଜେଙ୍କର ମୃତ୍ୟୁ ହେଇଯାଇଚି ଆଉ ମୋ ଜେଜେମା ପାଗେ ହେଇଯାଇଚି ଆଜି।
ଓହୋ ଭାବିଲେ ସାଇ ଭାଇ ରେ ଶୁଣିଥି ହବ ନା ଜେଜେ ଜେଜେମାଙ୍କ ଠାରୁ କାହାଣୀ ସବୁ ଆଗେ ସବୁ ବସିକି ଛୋଟ ବେଳେ ଆମକୁ ଶୁଣାନ୍ତିନି।
ହଁ ହଁ ଶୁଣିଥିଲି ହଁ ଶୁଣିଚି।
ହଁ ସେଇ କଥା ଆଉ।
ହଁ ଭଲ ଆଉ।
ଯେତେବେଳେ କୁମ୍ଭୀର ତାଙ୍କ କୁମ୍ଭୀର ଯେତେବେଳେ ତାଙ୍କ ଗୋଡକୁ କାମୁଡି ଦେଇ ଥିବ। ଯେତେବେଳେ ପାଣି ଭିତରେ ସେତେବେଳେ କାହାକୁ ନ ଡାକି ନାରାୟଣ ଗୁଟା କେ ନାରାୟଣ ଆସିକି ଉଧାର କରି ହୁ
ହଁ ହଁ ହଁ ଶୁଣିଥିଲି ଏଇଟା। ଶୁଣିଥିଲି।
ହଛ ଧରଣ ଆମର କହିଲେ ଆଉ
ହଁ। ତମ ସେଠି ମାନେ ତମ ଘର କତିରେ ହୁଏ।
ହଁ ଆମ ଘର ପାଖରେ ହୁଏ।
ଆଚ୍ଛା ଆଚ୍ଛା।
ହୁଁ।
ଭଲ ଆଉ। ଆଉ ଖୁଦୁରୁକୁଣୀ ଓଷା କରନା।
ହଁ ଖୁଦରୁକୁଣୀ ଉଷା ହୁଏ ଆମର ସାହିରେ ଆମ ଗଣ ଆମ ଘର ଲୋକ ହିଁ ଆମର କର ଆମର ମେଢ କିଣି ଆଣିବେ କିଣି ଆଣିକି ଭୋଗ ରାଗ ସବୁ ଆଣିକି ରଖିକି ପୂଜା କରିକି ପାଞ୍ଚ ପାଳି ଏବେ କଣ କର ଆଉ ମୁଁ ତ ରହିବି। ପାରୁନି ପୂଜା କଣ କରିବି?
କଣ କହିଲ?
ମୁଁ ତ ରହିପାରୁନି ପୂଜା କଣ କରିବି?
ହୁଁ ଆମପଟରେ ହୁଏ ଯେ ଫୁଲ ତୋଳିବାକୁ ସବୁ ଯାଆନ୍ତି।
ଆମର ବଡ ବଡ ମେଢ କରିକି
ହଁ ଆମର ବାଜଦେପୁର ହୁଏ ବାଜଦେପୁର।
ହଁ।
ଆମର ମେଢ ହୁଏ ହଁ ହଁ ହଁ ସେଇ ସେପଟରେ ଭଲ ହୁଏ।
ଗୋପାଳପୁରରେ ବି ବଢିଆ ଆକାରେ ହୁଏ।
ହଁ ହଁ।
କଟକ ରେ ବି ଭଲ ଭାବରେ ହୁଏ।
ହଁ।
ହଁ ସେଇ ଆଉ ଗୋଟେ ଗୋଟେ ଜାଗାରେ ପୁରା ଫେମସ ଏବେ ତ ପୁରା ଫିଲ୍ମ ଆଟ ଆର୍ଟିଷ୍ଟ
ହଁ ସେମାନେ ବି ଆସୁଛନ୍ତି ହଁ ଆରଥରକ ବି ଆମ ବାସେପୁରକୁ ଏ ଆସିଥିଲେ କୋଉ ସିଙ୍ଗରଡା? ପିଲା
ହଁ। ଏମତି ସବୁ କରନ୍ତି ଆଉ, ସିଙ୍ଗର ମାନେ ଆସିବେ, ଗୀତ ଫିତ ଗାଆନ୍ତି। ତାପରେ ଭୋ ଆମର ଖୁଦୁରୁକୁଣୀର ଓଷାରେ କଣ କଣ ହୁଏ। ବହି ବୋଲା ହୁଏ। ରବିବାରକୁ ରବିବାର ସେଟା ହୁଏ। ଫାଷ୍ଟ ସକାଳୁ ଉ ରେ ଗାଧେଇ ପାଧେଇ ପୂଜା ଫୁଜା କରିବେ ବାଲୁଙ୍କା ତୋଳିବେ ବାଲୁଙ୍କା ତୋଳା ସରିଲା ପରେ ଯାଇଙ୍କି କଅ ଖାଇବେ। ଖାଇସାରିଲା ପରେ ଆଗୁରୁ ତ ଫୁଲ ଫୁଲ ତୋଳି ଦେଇଥିବେ ଫୁଲ ଫୁଲ ତୋଳି ଆଣିକି ତାପରେ ହଁ ସବୁ ରଖିଥିବେ ସାଇ ପୁଜା କରିକି ଦୁବ ବରକୋଳି ହାରିକା ସବୁ ରଖିକି। ତାପରେ ମା
ଯୋଉ ଭୋରୁ ଉଠିକି ସବୁ ଫୁଲ ତୋଳିଆକୁ ଯାଆନ୍ତି ବାଡିରୁ ନଢ଼ିଆ କା ବାଢି ଯୋଉ ପେଏଡ଼ା ସବୁ ତୋଳିକି ସବୁ ଲୁଚେଇକି ଆଣନ୍ତି। ମଜା ଲାଗେନି? ଆମେ ତ ଆମେ ତ ଆମ ସ୍କୁ ସ୍କୁଲ ବଗିଚା ବାଟେ ଚଢିକି ଗ୍ରିଲ୍ ଚାବି ପଡିଥିବା, ଆମେ ଗ୍ରିଲ୍ ଡେଇଁକି ଯାଇକିନା ଫୁଲ ନେଇକି ଆସୁ। ଖଣ୍ଡିଆ ଖାବରା ହେଇଥିବୁ ନେଇକି ଆସୁ।
ହଁ ଆଉ ହୋଉଚି ସେଥିରେ ଦୁବ ବରକୋଳି ସେ ସବୁ ତୋଳା ହେଇଥିବ ରଖିଥିବେ କଳସ ବସେଇବା ପାଇଁ ନଡିଆ ଆଉ ବିଭିନ୍ନ ଫଳ ଫଳ ସବୁ ଆସି ଥିବ ତା ପରେ ଫୁଲକୁ ସବୁ ରଙ୍ଗିନୀ ବେରଙ୍ଗିନୀ ଫୁଲରେ ତାକୁ ସବୁ ମାଳ ରେ ସଯେଇକି
ମାଳ ସବୁ ଗୁନ୍ଥିବେ ହଁ ଭଲ ହୁଏ।
ହଁଅ ସେଇଟା କରିବେ ତା ପରେ ସନ୍ଧ୍ୟାବେଳ ହେଲେ ସମସ୍ତେ ସବୁ ଝିଅ ଏକଜୁ ହେଇକି ଏକମେଳ ହେଇକି ବହି ବୋଲିକି କି ପୂଜାର୍ଚ୍ଚନା କରି ସଞ୍ଜ ବେଳେ ଦେଇ ଅର୍ଘ୍ୟ ଦେଇ ତା ପ
ହୁଁ ହୁଁ ହୁଁ।
ପସରାରେ ଦିଅନ୍ତି।
ହଁ ହଁ ହଁ ହଁ ହଁ ଏମତି ତ ହୁଏ ଆଉ ଆଉ ମାଇକି ବଜେଇ
ଆମର ଆମର ଲାଷ୍ଟ ପାଳି ଟିକେ ମାଇକି ଯଦି ବଜେଇଲେ ବ ଜେଇଲେ ନହେଲେ କିର୍ତ୍ତନ କରିଦେବେ ସ‌ଇଲା ଆଉ।
ନା ଆମର ଫାଷ୍ଟ ପାଳି ଲାଷ୍ଟ ପାଳି।
କରିଦେଇଥିବେ ପିଲାମା ନଙ୍କୁ ବାଣ୍ଟନ୍ତି ନହେଲେ ପୁରୀ ତରକାରୀ କରିଥିବେ ସବୁ ମିଶେଇିକି ଖାଆ
ତାପରେ ଯୋଉ କଣ କହିଲ ଯୋଉ ମୁଡି ଆଉ ନଡିଆ ସେଉ ଫେଉ ପକେଇକି ଦିଅନ୍ତି।
ହଁ ଆମର ବି ସେ ଭୋଗ ଦେଲେ ଦେବେ ଆଉ।
ହୁଁ ଭଲ ହୁଏ। ଆଉ ଯୋଉ କୁମାର ପୁର୍ଣ୍ଣମୀ ଓଷା ଓଷା କେମିତି ହୁଏ? ସେୟା କରିବେ ଆମର ବି? ହୁଁ ହ୍ୟାଲୋ। ହ୍ୟାଲୋ। ହଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ଦିଦି ହ୍ୟାଲୋ। ହେଲୋ। ହ୍ୟାଲୋ।